ହାଲୋ। ହଁ ପୁଅ ଶୁଭୁଚି ଶୁଭୁଚି?
ହଁ ଠିକଠାକ ଶୁବିଲା ଏବେ।
ଆହ।
ଆଛା ମୁଁ ହଁ ଏଇଆ କଥା ହୋଉଥିଲେ କି ସେ ଠାକୁରଙ୍କୁ ଯଦି ଯିବାପାଇଁ ଆମର ସେଠି
ହଁ ହଁ ଆମର ଯୋଉ ହଁ ନାଇଁ ଯାଆ ଥରେ ବୋହୁତ ବଢିଆ ଲାଗିବ ସତରେ। ତମେ ନ ହଲେ ଯୋଉ ନାଇଁ କିନ୍ତୁ ଛୁଟି ଦିନିଆ ତମକୁ ଯିବାକୁ ପଡିବ ଯେହେତୁ ଆମ ପୁଅ ସ୍କୁଲ ଯାଉଛନ୍ତି।
ଆଚ୍ଛା ଆଚ୍ଛା ହଁ ସେଟା ମୁଁ ସ୍ଥିର କରିଚି ଯିବା ପାଇଁ।
ହଁ ସ୍କୁଲ ବନ୍ଦ କରିଦେଲେ ଭଲ ଲାଗିବନି ଗୋଟେ ମାନେ ମନଟା ଅବଶ୍ୟ ତାରେ ନା କୋଉ କ୍ଲାସ ପୁଅର?
ପୁଅର ଏଟା ଚତୁର୍ଥ ହବା ଆରମ୍ଭ ହେଲା।
ହାଁ ଚତୁର୍ଥ ତ ଏତେ ବ୍ୟସ୍ତ ନାହିଁ ଆଉ ଦେଢ ଦିନ ପାଇଁ ଯିବ ଆଉ। ମାନେ ମିନିମମ୍ ତିନ୍ ସମୁଦାୟ ତିନି ଦିନ ଯୋଉ ଆଜି ଗଲ ଚାରଟା ବେଳୁ ଉଁ କାଲି ପହଞ୍ଚିଗଲ ସକାଳୁ ପୁଣି ଉଁ କାଲି ଦିନସାରା ରହିଲ ଧର ପଅରଦିନ ହାପେ ରହିଲ। ପୁଣି ଦିନ ପ୍ରାୟ ବାରଟା ଅରଚାଳିଶି କି ପଚାଶେ ଏମି ଟ୍ରେନେ ଆସେ ରାତି ବାରଟା ପଚଶରୁ ପହଞ୍ଚିଗଲେ ତାପରଦିନ ପଛେ ଗାଁକୁ ପଳେଇବ ଆଉ ନା।
ହଁ ସେଇଟା ଭଲ ଲାଗିବ କିନ୍ତୁ ତାପରେ ଆଉ ଯେହେତୁ ଏତେ ଦିନ୍ ଦି ଦିନ୍ ଦି ଦିନ୍ ତିିନ ଦିନ ଯାଇକି ଟାଏଡ ହେଇଥିବ ଆଉ ଗୋଟେ ଦିନ ଏସ୍
ହଁ ହଁ ହଁ ଏକ୍ସଟ୍ରା ଗୋଟେ ଦିନ ରହିଯାଇକି ଯିବ ଚତୁର୍ଥ କ୍ଲାସ ତ ହେତେ ମାନେ ପ୍ରେସର ନାହିଁ।
ହଁ ଭଲ ଲାଗିବ କି ନାଇଁ ତା ମାମା ଟିକେ ଅଧିକ ପ୍ରେଶନ ଯିବ ନ୍ ତାକୁ
ନାଇଁ ସେମତି ଆମେ ସିଏ ବୋଇଲି ନୁହୁଁ ଆମେ ସବୁ ମାଆମାନେ ଆମେ ବି ଚାହୁଁଚୁ ଆମ ଛୁଆମାନେ ପାଠ ପଢନ୍ତୁ। ସବୁ ମାଆ ତା ମାମା ବୋଇଲେ ଏକୁଟିଆ ନୁହଁ।
ନା ସେଇଟା ଓପରେ ମୁଁ କିନ୍ତୁ ବିରୋଧ କରେ ତାଙ୍କୁ ଏଇଥିପାଇଁ କି ପୂର୍ବରୁ ତାକୁ ଖେଳିବାକୁ ଦୋଉନଥିଲେ ତାକୁ ମୁଁ ଟ୍ୟୁସନ ବନ୍ଦ କରେଇଦେଲି ମୁଁ କହିଲି ନାଇଁ ନାଇଁ ସେ ଆଟ୍ ଏ ଟାଇମ୍ ଗୋ ଦିନରେ ଯଦି ହୋଉଚି ଗୋଟେ ଥର ସେ ଟ୍ୟୁସନ୍ ଯାଉ। ଚାରିଟା ସମୟ ନା ଯଦି ସିଏ ଯିବା ସନ୍ଧ୍ୟା ଛଅଟା ଟ୍ୟୁସନ୍ ଯାଉ ଛଅଟାରେ ଯାଉ ଆଠଟାରେ ଆସୁ। ଆଉ ଉଁ ଆଟଟାରେ ଆସିବ ଘଣ୍ଟାଟେ ଖଣ୍ଡେ ମୁହଁ ଉଁ ରେଷ୍ଟ୍ ନବ ସେ ତାର ଖାଇକି ଶୋଇବ ଆଉମ୍ କିନ୍ତୁ ଦି ଟାଇମ୍ ଟ୍ୟୁସନ ହେଇଗଲେ ଯଦି ଚାରିଟାବେଳେ ଟ୍ୟୁସନ ହବ ପିଲାର ଶାରିରୀ ପାଇ ବିକାଶଟା ହବନି ମାନସିକଟେ ଦୁଶ୍ଚିନ୍ତା ରହିବ କାହିଁକିନା ସଖାଳେ ଉଠିବେ ପଢିବାକୁ ଯିବ। ହ୍ୟାଲୋ।